ହ୍ୟାଲୋ।
ମ୍ୟାଡ଼ାମ ଭଲ ଅଛନ୍ତି।
ହୁଁ ଭଲ ଅଛି ତମେ?
ଭଲ ଅଛି ଆଉ ଆପଣ କାରେ ବର୍ଷା କେମିତି କଣ ହୋଉଛି?
ହଁ ହଉଚି ସେମତି ଆଉ ଝିପ୍ ଝିପ୍ ହୋଉଚି ଆଉ ଆପଣଙ୍କ ଆଡେ?
ଆମ ଆଡେ ତ ବହୁତ ଜୋରେ ହଉଚି ଏବେ ଟିକେ ଜଷ୍ଟ କମିଚି।
ଆଛା।
ଆଛା ଆପଣ ଏବେ କଣ କରୁଥିଲେ?
ମେନ୍ ଲଗଉଚି।
ଆଛା ଆପଣ ନିଜେ ଲଗଉଛନ୍ତି?
ହଁ।
ଆପଣଙ୍କୁ ତାହାଲେ ମେହେନ୍ଦୀ ଆସେ?
ହୁଁ ହୁଁ। ଆସ ମାନେ ।
ଆଛା ଏଇଟା ତ ତାହାଲେ ଭଲ କଥା। ଆପଣଙ୍କ ଭିତରେ ଏତେ ସବୁ ଟ୍ୟାଲେଣ୍ଟ ଅଛି ତାହେଲେ।
ନାଇଁ କିଛି ନାହିଁ।
କଣ ମଜାକ କହୁଚନ୍ତି?
ନାଇଁ।
ଆଉ ମ୍ୟାଡାମ ଆପଣ କଣ ଖାଇଛନ୍ତି?
ମୁଁ ଖାାଇଚି ପୁରି ତରକାରୀ।
ଆଛା ଆପଣ ନିଜେ ଗାଇଥିଲେ?
ନା ନା। ଘରେ ହେଇଥିଲା।
ଆଛା ମାମା କରିଥିଲେ ତାହାଲେ ନା।
ହୁଁ ହୁଁ।
ଆଉ ଏବେ ଦିପହର ପାଇଁ କଣ ହେଇଚି?
କଣ ହେଇଚି ମୁଁ ଜାଣିନି।
ଆଛା ଆଉ ଆଜି ପୁଣି କୁଆଡେ ଯିବ୍ ବାର ପୋଗ୍ରାମ ଅଛି ନା ନାହିଁ?
ଏ ବର୍ଷା ତ ହଉଚି ଦେଖିବା ସନ୍ଧ୍ୟାବେଳେ।
ଆଛା କୁଆଡେ ଯିବେ ବୋଲି ଭାବିଛନ୍ତି?
ମୋମୋ ଖାଇବାକୁ।
କଣ ଚିକେନ୍?
ନୋ ଭେଜ। ପନିର୍।
ଭେଜରେ ପନିର।
ହୁଁ ନହଲେ ମସରୁମ କି କଣ ଦେଖିବା।
ତାହାଲେ ଯଦି ଯିବେ ତାହାଲେ ମତେ କହିବେ ମିଶିକି ଯିବା। ବହୁତ ଦିନ ହବ ଆମର ଦେଖା ହେଇନି ନା ଦେଖା ବି ହେଇଯିବ।
ହଉ ଠିକ ଅଛି। ଆପଣଙ୍କ ମୋମ ଖାଆନ୍ତି। ମାନେ ଖାଇବାକୁ ଭଲ ପାଆନ୍ତି କି? ଆଛା ଆଛା ସପ୍ତାହ କୁ କେତେଥର ଖାଆନ୍ତି?
ଆଗରୁ ତ ବହୁତ ଥର ଖାଏ ଅ ଏବେ ଟିକେ କମି ଯାଇଚି ବାହାର ଆଉ ବାହାରକୁ ଯାଉନି କି ଏତେ ବାହାର ଜିନିଷ ଖାଉନି। କିନ୍ତୁ ଆପଣ ଯେତେବଳେ କହୁଚନ୍ତି ଯିବେ ଖାଇବାକୁ ତ ଆପଣଙ୍କ ସହିତ ଦେଖ ଦେଖା ବି ହେଇ ଯିବ ଆଉ ଟିକେ ଖାଇକି ଆସିବାର ବି ହବ।
ହୋଉ ତାହାଲେ ଆଉ ଯଦି ବର୍ଷା ନ ହୁଏ ତ ଯିବା ଆଉ।
ଆପଣଙ୍କୁ ଲାଗୁଚି। ଆପଣଙ୍କୁ ଲାଗୁଛି ବର୍ଷା ଯୋଉ ଭଳିଆ ହଉଛି ଏବେ ଛାରିଲା ଭଳି।
ନାଇଁ ଲାଗୁନି ଲଘୁଚାପ ତ କରିଛି ତ ହଉଛି ଆମର।
ଆଚ୍ଛା ଆପଣ ଦେବସ୍ନାନ ପନଆକୁ ଯାଇଥିଲେ ପୁରୀ?
ନାଇଁ ନାଇଁ ଏତେ ଭିଡରେ କିଏ ଯିବ। ଯାଇନି।
ଆଚ୍ଛା ରଥଯାତ୍ରାକୁ ଯିବେ।
ଭାବୁଚି କି ଯିବି। ଟ ରଥଯାତ୍ର ଦିନ ନୁହଁ ତା ପରେ ଯିବି କେବେଗୋଟେ ଆଉ।
ମୁଁ ବି ସେଇ ଭାବୁଥିଲି ରଥଯାତ୍ରା ଟାଇମ ରେ ଯିବାକୁ। ମାନେ ସେଇଦିନ ନୁହଁ ତା ପରେରେ ଟିକେ।
ହଁ ସେଇଟା ପରେ ହିଁ ହଁ ବାହୁଡ଼ା ପରେ ହିଁ ଗଲେ ଠିକ। ସୁନାବେେଶ ଅଧରପଣା ଆସିବ ସେ ଦେଖି ହବ ସେଟା କେବେ ଦେଖ ମୁଁ ଆମ ଆଳି ଗୋଟେ ବଖ ଯାଇଥିଲେ କାରର
ଆଚ୍ଛା କାଟ କରିକି ଯିବେ ନା।
ହଁ ତାର କରିକି ନୁହଁବ ମୋତେ ଆଙ୍କର ଶୁଣ ଶୁଣ ଶୁଣ ଗୋଟେ ଆଣ୍ଟି ଆମର ଆ ତ ମୋ ମାମାଙ୍କ ସାଙ୍ଗ ଜଣ ଅଛନ୍ତି ତ
ଆଚ୍ଛା
ତାଙ୍କର କାର ଅଛି ତ ତାଙ୍କ କାର ରେ ଯାଉ।
ତାହେଲେ ତ ଭଲ କଥା।
ଟ୍ରେନ ମୁଁ ଟ୍ରେନରେ ଯାଇଥିଲି ଗୋଟିଏ ବର୍ଷ। ସେମିତି କିଛି ନାହିଁ ମୋ ଖାଲି ତ ପେଟ୍ରୋଲ ଖର୍ଚ୍ଚ ତ ଆଉ।
ତାହେଲେ ତ ଭଲ।
ହୁଁ
ଆଚ୍ଛା ଏଠି ବିି ତ ଯୋଉ କଟେ ଆମର ପିପିଲି ଟୋଲଗେଟ ଠି।
ହୁଁ ଏପଟ ଆମେ ଯାଉ।
ଯିବା ଆସିବା ପାଇଁ ଗୋଟେ ଆଉ
ସେପଟେ ଆମେ ଯାଉନୁ ତା ପୂର୍ବରୁ ଗୋଟେ ଗଳି ଅଛି ଗଳି ପଟେ। ଗଟେ ଆମେ ଯାଉ ଜୟେଶପଟନା ପଟେ ବୁଲିକି ଯାଇକି ସେ ଆଡ ପଟେ ବାହାରିବୁ।
ହଉ ଆଚ୍ଛା ପିପିଲ ଟୋଲ ଗେଟ୍ ପଛରୁ ଗୋଟେ ଗଳି ଅଛି।
ଗଳି ଭିତରେ ପଶିକି ସେ ଆଗ ଗଳିରେ ଯାଇ ବାହାରିବୁ ଟୋଲ ଗେଟ ଟା କ୍ରସ ହେଇଗଲା ଆଇଲା ବେକୁ ସେପଟେ ପଳେଇ ଆସୁ ଆଉ। ଏମିତି ପଲାଉ ଆଉ ନହେଲେ ଏମିତି ଟୋଲ ଗେଟ ରେ ବି ଛଅ ଟଙ୍କା ନେଲା ବେଳକୁ ତେଲ ଖର୍ଚ୍ଚ ଏପ ଡୁକିଯିବ ନା କଁ କାଇହିଁ ଦବୁ ତେଲ ଖର୍ଚ୍ଚ ଯଦି ବାଟ ଅଛି। ଜଣିିବନି ଅଟ ଲୋକ ତ ସେଇପଟେ ଯାଆନ୍ତି ପ୍ରାୟ ମୁଁ ଦେଖିଛି। ଆମ ଗଲୁଣି ଦି ତିନି ଥର କେତେ ଥର। ସେମିତି ଦି ତିନିମଟର ଅଧିକ ପଡିବ। ତା ବଦ ଛର୍ସଣ ମଡିଯିବ ନା ତେଲ ଖର୍ଚ୍ଚ କରିଦବ ତା ଦେହରେ। ନେଇଯାଉଛନ୍ତି ନା କାର୍ ପାଇଁ। ଆହୁରି ପୁଣି ବସ୍ ବସ୍‌ ରେ ଆହୁରି କେତେ କଣ ହୋଉଥିବେ। ଟୁ ହିଲର ହଁ ଗଲେ ହଁ ସେପଟେ ପଳେଇବ। ଆଉ ଏଇ କାର୍ ଫାର୍ ନେଇ ଗଲାବେଳକୁ ହଁ ମୁଁ ଦେଖିଛି ଦି ତିନି ଥର ଗଲାଣି ମନ ରହିଯାଇଚି।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ଆପଣଙ୍କ ହାଲ୍ ଚାଲ୍ କଣ ସବୁ?
ହଁ ଭଲ ଆଉ କଣ ଭଲ ମନ୍ଦ ସୁଖ ଦୁଃଖ ସଂସାର ଆଉ।
ମୁଁ ଶୁଣିଥିଲି ଆପଣ ଭଲ ଡ୍ରଇଂ ବନାନ୍ତି କଣ ଏତେ ସବୁ ବନଉଛନ୍ତି କହିଲେ?
ସେମିତି କିଛି ନାହିଁ ଏମିତି ମଣ୍ଡଳ ଆ ପାଟି ହରିକା କରେ ଆଉ ଜଗନ୍ନାଥ ବି ଗୋଟେ ଗୋଟେ ଏମିତି କରେ। ମୁଁ ଗୋଟେ ଗୋଟେ କରେ ଆଉ ମଣ୍ଡଳା ପିଠା ରେ ଯାଉ। ଜଗନ୍ନାଥ ଆଉ ଆଉ ଗୋଟେ ଏମତି ସିମ୍ପୁଲ୍ ବାଲା ଜଗନ୍ନାଥ ମୁହଁ। ମୁଁ ତ ଗୋଟେ ଗୋଟେ କରିଚି ଆଉ।
ଆପଣଙ୍କ ପାଖିରେ ଏବେ ବି ଅଛି।
ସେଇ ଖାତା ଆଉ ନାହିଁ ଫଟୋ ମାନେ ଇନ୍‌ଷ୍ଟା ରେ ପୋଷ୍ଟ କରିକି ରଖିଛି ଦେଖିଲା ବେଳେ।
ଅଛ ତାହେଲେ ନା?
ହୁଁ ହୁଁ।
ଆଉ ଏବେ ଆଉ ବନଉନାହାନ୍ତି କିଛି ମାନେ ଏବେ ଆଉ କିଛି ବନେଇ ନାହାନ୍ତି।
ଟାଇମ୍ ହେଇନି ବନେଇନି ଆଉ ବନେଇବି ଆଉ।
ଆଛା ସେଥିପାଇଁ ଆପଣଙ୍କୁ ମେହେନ୍ଦୀ ଟା ବହୁତ ପସନ୍ଦ।
ହଁ ମତେ ମେହେନ୍ଦି ପସନ୍ଦ ମୁଁ ଏମିତି ଖାଲିରେ ବସିଲେ ଲଗେଇଦିଏ।
ଆପଣ କଣ ପାର୍ଲର ର କିଛି କୋର୍ସ କରିଛନ୍ତି କି?
ନାଇଁ ନାଇଁ କରିନି ତ। କରିବି ଭାବୁଥିଲି ଯେ ଯାଇନି ଟାଇମ୍ ହେଇନି ଯାଇନି। ମେହେନ୍ଦି କୋର୍ସ୍ କରିବା ପାଇଁ ମୋର ଭାରି ଇଛା। କରିବି ବୋଲି ଭାବୁଛି ଟାଇମ୍ ହୋଉନି ଦେଖିଆ କଣ ହୋଉଚି।
ନାଇଁ ଏଥିପାଇଁ ପଚାରିଲେ କାହିଁକି ନା ଆପଣ ବହୁତ ଭଲ ମେହେନ୍ଦି କରୁଛନ୍ତି ନା। ଅ ଯଦି ଆପଣ ମେହେନ୍ଦୀ ପାର୍ଲର ଲାଇନ୍ ରେ କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ହିଁ ଭଲ ହବ।
କଲେ ଭଲ ଖାଇବାକୁ ହୋଉଚି।
କାହିଁକି ନା ଆପଣ ନିଜର ଇଚ୍ଛା ଅଛି ଯଦି ଇଚ୍ଛା ଅଛି କାହିଁକି ଆପଣ ନ କରିବେ କହିଲେ?
ହୁଁ ଦେଖା ଯାଉ କଣ ହୋ
ନିଜର ଇଚ୍ଛା ଶକ୍ ଟି ଥିବା ଦରକାର ସବୁ ଜିନିଷ ପାଇଁ ଯଦି ଅଛି ଆପଣ ଚେଷ୍ ଟା କରନ୍ତ ଟାଇମ୍ ବାହାର କରିକି କରିଆ ପାଇଁ।
ହଁ। ଦେଖାଯାଉ କଣ ହୋଉଚି।
ଆଚ୍ଛା ମୁଁ ଶୁଣିଥିଲି ଯେ ଆପଣଙ୍କୁ ଟିକେ ନର୍ଭସ ଲାଗେ ଯେ ପବ୍ଲିକ ସ୍ପିକିଂ କରିବା ପାଇଁ। ଅ ଆପଣ ସେଥିପାଇଁ ତା ଉପରେ ମଧ୍ୟ କାମ କରୁଛନ୍ତି ଯେ କେମିତି ଆପଣଙ୍କର ପବ୍ଲିକ ସ୍ପିକିଙ୍ଗ କରିପାରିବେ କଣ କଣ ଚେଞ୍ଜେସ୍ ହେଇଛି କହିଲେ ଆପଣଙ୍କ ଭିତରେ?
କଣ ଆମ ମୁଁ ଏ କୋସ୍ କରିବାକୁ ଯାଉଛି। ତ ସେଇଟା ହଉଚି ଗୋଟେ ସ୍କିଲିଗ୍ ବୋଶ ହେଲା ମାନେ ସେ ଆମର ସେଇ ଆମ ଗୋଟେ ମୋର ଗୋଟେ ଏନଜିଓ କୁ ଯାଉଛି ତ ସେ ଏନଜିଓ ରେ ମାନେ ମାନେ ୟୁଥ୍ ମାନଙ୍କୁ ସବୁ ଟ୍ରେନିଂ ଦେଇକି ଜବ୍ ପାଇଁ
ପ୍ରିପାରେସନ୍ କରାଇକି ତାଙ୍କୁ ଇଣ୍ଟରଭ୍ୟ ପଠାନ୍ତି ତାପରେ ଇଣ୍ଟରଭ୍ୟୁରେ ସେମାନେ ଯଦି କ୍ରାକ୍ କରିଦିଅନ୍ତ ତାପରେ ସେମାନେ ଜବ୍। ପା ଜିନିଷ ଆମକୁ ଦରକାର କମଡିଶନ୍। ତ ତାପରେ ମାନେ ଆମେ କମଡିସନ୍ କଲେ ହିଁ ତ ସେମାନେ କିଛି ବ ତ ସେଇ ଜିନିଷଟା ହୋଇଥିଲା। ତ ମୁଁ ଏବେ ମେ ଜିନିଷ ମ୍ୟାମ୍ ମତେ ବହୁତ୍ ଡା ଦେଖଆ ସେ ଏକ ସେଇଟା କହିିବାର ଏମିତି ତିନିଷ କହିପାରିନି। ତ କାଲି କି ବୋଧେ ହଁ ଗୋଟେ ମାନେ ଇଣ୍ଟରଡକସନ୍ ଟାଇପ୍ ର ଏମତି ଗୋଟେ ହେଇଥିଲା। ମ୍ୟାମ୍ ମତେ ଏମତି ମାନେ ମାନେ ଅନଏକ୍ସପେକଟେଡ କୋଶ୍ଚିନ୍ ପଚାରିଲେ ମତେ। କିଛି ବି ପଚାଲେ। ମୁଁ ତାକୁ ଇଂଲିଶ୍ ରେ ମାନେ ଟ୍ରାଏ କଲି କହିବା ପାଇଁ କିଛିଟା କହିପାରିଲି କିଛିଟା ମାନେ କହି କହି ପାଇଲିନି। ମ୍ୟାମ୍ ମତେ କହିଲେ କି ଆଉ ତମର ଆଜି ଭଲ ଚାଲିଚି ତ ସେଇଟା ମତେ ଭାରି ଖୁସି ଲାଗିଲେ କି ଯାହା ହଉ ମୁଁ ସେ ଯେ ମାନେ କହିପାରିଲି ଆଉ ମାନେ ସିଏ ଦେଲେ ତାଙ୍କର ତମର ଆଜି ଏଇ କାମ ଟା ଭଲ ଥିଲା ବୋଲି। ତ ଦେଖା ଯାଉ ଆଉ ତିନିଥର କରିଲେ ମେରି ହେଇ ଯାଇପାରେ।
ସେଇଟା ତ ଭଲ ଆପଣ ନିଜେ ଚେଷ୍ଟା କରୁଚନ୍ତି। ସେଇଟା ଠିକ୍ କଥା କହିଚନ୍ତି ଆପଣ ନିଜେ ଆପଣ ଯଦି କହିପାରିଛନ୍ତି ତାହେଲେ ଆପଣ ନିଜ ଚେଷ୍ଟା ବଳରେ।
ହୁଁ।
କାହିଁକି ନାଁ ଯଦି ଆପଣ ନିଜେ ନଚାହ୍ନିଥାନ୍ତେ। ତାହେଲେ ତ କହି ହିଁ ପାରିନଥାନ୍ତେ।
ସେଇୟା। ମୁଁ ଭାବିିନଥିଲି ମୁଁ ଏମିତି କହିବି ବୋଲି ମ୍ୟାମ୍ ଆମର ଭିଡିଓ ବି କରିଥିଲେ ତ ମୁଁ ସେ ଭିଡିଓକୁ ଦେଖି ସିଏ ଜାଣିପାଇଲେ ଯେ ମାନେ ଆଉ ଟିକେ ଚେଞ୍ଜେସ୍ ବି ହବ କେତେଟା କଣ ଚେଞ୍ଜେସ୍ ହବାର ଅଛି। ତମ ମାନେ ଏମତି ମାନେ ସିଧା ଠିଆ ହଉନଥାଏ ଏମତି ହଲ ଚଲ ହଉଥାଏ। ତ ସେଇଟା ଟିକେ ଚେଞ୍ଜ୍ କରିବାର ଅଛି ଆଉ ସବୁ ଅଛି ଆଉ।
ଆଉ କଣ ହେଲା। ଆଚ୍ଛା। ଆଚ୍ଛା ଆପଣଙ୍କୁ ଆଉ କଣ କଣ ଲାଗୁଛି ଯେ ସେ ଆପଣ ଆଉ କଣ କଣ ସବୁ ଚେଞ୍ଜ କରିପାରିବେ ବୋଲି।
ଆହୁରି ଭେଏଟା ଲାଗୁ। ର ଭଏସ୍ ଟା ବହୁତ୍ ମାନେ ସ୍ଲୋ ହେଇଯାଉଛି।
ଆଚ୍ଛା ଆଚ୍ଛା ଆମେ ଟିକେ ପରେ କଥା ହବା। ଏଇ କାଚ କେମିତି ହଲୁଛି। ଆଜ୍ଞା।